ହଁ ଭାଇ।
ଅଂ କେମିତି ଅଛ?
ହଁ ଭାଇ ଭଲ ଅଛି ଆଉ ତମେ କେମିତି ଅଛ?
ହଁ ସେମିତି ଅଛି ଆଉ। କିଛି ଦୁଃଖ କିଛି କଷ୍ଟ ହଁ ଘରେ ସମ ସ୍ତେ ମତେ ଭଲ ଅଛନ୍ତି ତମ ଘରେ କେମିତି ଅଛନ୍ତି?
ହଁ ସବୁ ଠିକ୍ ଠାକ୍ ।
କଣ କରୁଥିଲ?
ବସିଥିଲି ଭାଇ ଏମ୍ତି। ହଁ
କେବେ
ମୁଁ ତ ଭାଇ ସକାଳୁ ସକାଳୁ ଭାତ ଖାଇଦଉଛି ଘରରୁ।
ସକାଳୁ ସକାଳୁ ଭାତ ମା ରୋଷେଇ କରିଦିଅନ୍ତି ନାଇଁ।
ହଁ ବାହାରେ ଅଭ୍ୟାସ ଟିଫନ୍ କରିଆ ଖରା ଛୁଟିରେ ସବୁ ଘରେ ଅଛନ୍ତି। ସେଇଥିପାଇଁ ଅଭ୍ୟାସ ହେଇଯାଇଛି ଘରେ ଭାତ ଖାଇବା। ତାପରେ ଏ ଖରାକୁ ଭାଇ ତାପରେ ଟିଫିନ୍ ଖରା କୁ ବାହାର ଟିଫିନି ତେଲ ଜିନିଷ ଖାଇବା ବି ଏମିତିରେ ଦେହ ପ୍ରତି
ହୁଁ ସେଇଟା ଠିକ୍ କଥା ବି ଠିକ୍ ସେ ଡାଇଜେସନ୍ ହୁଏନି ଦେହ ଖରାପ ହୁଏ।
ହଁ।
ସକାଳୁ ପଖାଳ ମୁଁ ଏମ୍ତି ବସିଥିଲି କିଛି ପଢ଼ା ପଢ଼ି କରୁଥିଲି। ଆଉ ଏମ୍ତି ଟିକେ ଫ୍ରି ଥିଲି ତ ଫୋନ୍ କରିଦେଲି ଆଉ ବ୍ୟସ୍ତ ଅଛ କି ତମେ?
ନାଇଁ ନାଇଁ।
ଆଚ୍ଛା ଆଉ ତମ ପଢ଼ା ପଢ଼ି?
ବିଡିଓ ପଢ଼ା ପଢ଼ି ଠିକ୍
ଚାଲିଛି?
ଆଜ୍ଞା।
ଆଉ।
ମାନେ ଗୁଟେ ବର୍ତ୍ତମାନ ସିଚୁଏସନ୍ ରେ ଆମକୁ ସଫଳ ହବା ପାଇଁ ସକ୍ସେସଫୁଲ୍ ହବା ପାଇଁ କ ଏଜ୍ ଏ ହ୍ୟୁମାନ୍ ବିଂଗ୍ ଆମ କଣ କରିବାକୁ ପ
ହୁଁ ଠିକ୍ ଅଛି ଗୋଟେ ଭଲ କଥା କହିଛ। ଆଚ୍ଛା ଚାଲ ସେ ବିଷୟରେ କିଛି କଥା ହବା।
ଯେମିତିକି ଭାଇଜ୍ ଫଳତାକୁ ନେ ଆମର ସବୁ ପ୍ରତ୍ୟେକ ମଣିଷର ଗୋଟେ ଜୀବନର ଲକ୍ଷ୍ୟ ଥାଏ ଯେ ମୁଖ୍ୟ ଲକ୍ଷ୍ୟ ତା ଆମଁ କି ହଁ ଓ ମୋ ମତରେ ସଫଳ ଜୀବନ ପାଇଁ ସମୟ ଆପି ଆମକୁ ଗୋଟେ ଗୋଟେ ସ୍ପଷ୍ଟ ଆଉ ମାନେ ଯୋଉ କ୍ଲିୟରଲି ଯୋଉ କହନ୍ତି ଗୋଟେ ଲକ୍ଷ୍ୟ ଦରକାର ଲକ୍ଷ୍ୟ ନିର୍ଦ୍ଧାରଣ କରିବାକୁ ଯଦି ସେ ସ୍ପଷ୍ଟ ଲ କ୍ଷ୍ୟ ନିର୍ଦ୍ଧାରଣ କରୁନଥିବେ ନା ତ ଦିଗହୀନ ନୌକା ପରି ଲାଇଫ୍ ଫି ହୋଇଯିବ ଆଉ କୁଆଡେ ଲାଇଫ୍ ଯାଉ ଥୁଅ ବିନା ଲକ୍ଷ୍ୟରେ ତାକୁ ପ୍ରାପ୍ତ କରିବାଟା ନା ବହୁତ୍ ପରିଶ୍ରମ କଷ୍ଟ ହେଇଛୁ ଯୋଉଟା କି ଆମ ଲକ୍ଷ ସ୍ଥଳିରେ ଆମ ନ ପ ପହଞ୍ଚି ପାରିବୋ । ଲକ୍ଷ୍ୟକୁ ଠିକ୍ ରେ ବହୁତ୍ କାମ ଆମକୁ ସ୍ଥିର କରିବାକୁ ପଡୁଛି ତାପରେ ହଉଛି ଗୋଟେ ସମୟର ସଠିକ୍ ବ୍ୟବହାର କରିବାକୁ କାରଣ ବିନା ସମୟ ସ ଠିକ୍ ର ସମୟର ସଠିକ୍ ବ୍ୟବହାରରେ ତମେ ସଫଳତା କେବେ ବି ପାଇବନି। ତ ସେଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ଚାପି କାଠି ଆମର। ତ ଆମକୁ ଗୋଟେ ଆଗ ଲକ୍ଷ୍ୟ ଟା ଠିକରେ ସ୍ଥିର କରିବାର ଅଛି। ଦେନ ଆମକୁ ଗୋଟେ ସଠିକ ଟାଇମଟା କୁ ବ୍ୟବହାର କରିବାକୁ ଯେମତି କହନ୍ତି ସବୁ ଗୋଟେ ଗୋ ସମୟକୁ ଯିଏ ସମ୍ମାନ କରେ ନା ସମୟ ତାକୁ ସମ୍ମାୟ
ହଁ ନିଶ୍ଚୟ। ଓଁ ଆଚ୍ଛା। ଠିକ ଯାହା କହିଲେ ସବୁ ଠିକ ଆଁ ତାମାନେ ତମ ହିସାବରେ କହିବା କଥା ଉଁ ସକ୍ସୋ ମିନିଂ ଏଇଆ
ସକ୍ସେସ ର ମିନିଂ ତ ନୁହଁ ଗୁଟ୍ ସକ୍ସେସ ବା ଖରେ ପହଞ୍ଚିବାକୁ ପ୍ରଥମେ ଆମକୁ ଏଇ ଦିଟାକୁ ଠିକ କରିବାକୁ ନିଜ ଉପରେ ଗୋଟେ ଆତ୍ମବିଶ୍ଵାସ ଥିବ ମୋର ଲକ୍ଷ୍ୟ ସ୍ଥିର ଥିବ ଆଉ ମୁଁ ସମୟ କୁ ସଠିକ ଭାବରେ ବ୍ୟବହାର
ଆଚ୍ଛା ମୁଁ ଏଠି ଗୋଟିଏ କଥା କହିବି ଯେ ଆମେ ପିଲାବେଳେ ଆଁ ମାନେ ଆମକୁ ଯାହା ଲାଗେ କୁହାଯାଏ। ପିଲାବେଳେ ଆମେ ଯାହା ଏମ୍ ଏମ୍ ଇନ୍ ଦ ଲାଇଫ୍ ଆମକୁ ଯେତେବେଳେ ପଚାରାଯାଏ। ଆମକୁ ଯାହା ଲାଗେ ଆମେ ସେଟା ଗୋଟେ ଭାବି ଦେଇକି କହିଦେଉ ଯେ ଆମେ ଏଇଟା ହଉ ବୋଲି। କିନ୍ତୁ ବାସ୍ତବି ଭାବରେ ସେଇ ଜିନିଷ ସିଚୁଏସନ ଦେଇକି ବେଳେ ବଳେ ହେଇପାରେ ନାହିଁ ଠିକ ନା।
ଆଜ୍ଞା ଆଜ୍ଞା।
ଓଁ କିନ୍ତୁ। ଆ ମୁଁ କହିବା କଥା ଆଚ୍ଛା ତମର ଜୀବନର ଲକ୍ଷ୍ୟ କଣ ପିଲାବେଳେ କଣ ଲକ୍ଷ୍ୟ ଥିଲା? ଆଉ ବର୍ତ୍ତମାନେ କଣ ଅଛି ଆଉ ଆଗକୁ କଣ କରିବାକୁ ଚାହୁଁଛ?
ହଁ ଭାଇ କାଇଆକୁ ଗଲେ ଯେତେବଳେ ଛୋ ପଛୁଆ ଥିଲୁ ମନାବି ସି ସେଭେନ ଏଇଟ୍ ନାଇନ ଟେନ ମ ସେତେବେଳେ ଆମେ ଆକଚୁଆଲି ଲାଇଭ କଣ ଜାଣିନ ଆମେ ଗୋଟେ ଲିମିଟେଟ ଏଡିସନ୍ ଯିଏ ପଚାରଥିଲା ମୁଁ ନିଜେ ବି କହୁଥିଲି ଜ ସେତେବେଳେ ମୁଁ ଗୋଟେ ଇଞ୍ଜିନିୟର ହୁଏ ଇଞ୍ଜିନିୟର ର ମିନିଂ କ ଜାଣିଲନ ଲି କିନ୍ତୁ ଇଞ୍ଜିନିୟର ନୁଅ ସପ୍ଟୟ
ଆଚ୍ଛା।
ତାପରେ ଆସ୍ତେ ଆସ୍ତେ ଯେତେବେଳେ ଏଜୁକେସନ ଆଗକୁ ଆଗକୁ ଆଗକୁ ଗଲା ପ୍ଲସ୍ ଥ୍ରି ସଲା ପ୍ଲ ଟୁ ସଲା ତା ପରେ ଜୀବନ ଗୋଟେ ଲକ୍ଷ୍ୟ ଆମକୁ ସ୍ପଷ୍ଟ ହେଇଗଲା ଯେ ଆଗ ମତେ ଏଇଟା କରିଆକୁ ଏଇ ଲାଇନ ଟାକୁ ଚୁଜ କଲେ ତ ସେଇ ଟାଇମ ରେ ସେଇ ଇଞ୍ଜିନିୟର ଲକ୍ଷ୍ୟ ଛାଡିକି ମୁଁ ଚୁଜ କରିଦେଲୁ।
ତା ମାନେ ଏବେ କହିବା କଥା ଏବେ ତମେ ଯୋଉ ଇଞ୍ଜିନିୟରିଂ ପାଇଁ ତମର ଆ ଜୀବନ ଲ କ୍ଷ୍ୟ ଥିଲା ଏବେ ସେଇ ଲକ୍ଷ୍ୟରେ ନାହଁ। କିନ୍ତୁ ଅଲଗା କିଛି ପ୍ରୋଫେସନରେ ଅଛ ତ ମୁଁ ଏଠି ଗୋଟେ କଥା କହିବି ଆଁ ମାନେ ଏଟା ବର୍ତ୍ତମାନ ଯେଉ ପ୍ରୋଫେସନରେ ଅଛ ଏଇଟା କଣ ତମ ଲକ୍ଷ୍ୟ?
ମାନେ ପିଲା ଦିନର ଲକ୍ଷ ତ ଲକ୍ଷ ନୁଅ ତାକୁ କଅନ୍ତି କିଏ ଗୋଟେ କ୍ୱସେନ ପଚାର୍ ଥିଲା ତାକୁ ଆନସର୍
ହଁ।
କିହୁ ଯେତେବେଳେ ସେ ଟା ପିରିୟଡ ଷ୍ଟେଜ କୁ ପଳେଇଆସିବ ମୁଁ ଏଇଟା ପଢୁଛି ମୋର ଏ ଲାଇନ ଟା ଠିକ ଅଛି ସେତେବେଳେ ଲକ୍ଷ ଟାକୁ ହିଁ ସ୍ଥି ମାନେ ସ୍ଥିର କରା ମୁଁ ଆଫଟର ଗ୍ରାଜୁଏସନ ସ୍ଥିର କରିଥିଲି ମୁଁ ଏଡମିସନ ବାହିନୀ ରେ ରହିବି ମୁଁ ଟିଚିଂ ଦେବି ଆଗକୁ ଶିକ୍ଷା ପ୍ରଦାନ କରିବି।
ଆଚ୍ଛା। ତ ନାଇଁ ମୋ କହିବା ତ ସେୟା ନଥିଲା ମୁଁ କହିବା ବଛା ବର୍ତ୍ତମାନ ଗୋଟେ ପ୍ରଫେସନ ରେ ତମେ ଅ ପଳେଇ ଆସଣି ଏବେ
ହୁ।
ଆଉ ମୁଁ କହିବା କଥା ଯେଉଁ ପ୍ରଫେସନରେ ଅଛ ଇଏ ବର୍ତ୍ତମାନ ତମ ନିଜକୁ ପଚାରିଲେ ତ କହିବା କଥା ଯେ ତମ ଲକ୍ଷ୍ୟ ଯାହା ବର୍ତ୍ତମାନ ମୁଁ ମୋ ଲକ୍ଷ୍ୟରେ ପହଞ୍ଚି ସାରିଲିଣି କି ମୁଁ ସେଇଟା ପଚାରୁଛି,
ଏ ଲକ୍ଷ୍ୟ ତ ଯୋଉ କୁହନ୍ତିନି, ସେଟାେ ସ ସକସେସ ହେଇଛି ନଟ ଏ ପେଣ୍ଡିଗଙ୍ଗ
ହୁଁ।
ବାସ୍ ସକ୍ସେସ୍ ହେଲା ଗୋଟେ ଜର୍ନି ଗୋଟେ ଷ୍ଟେଜରେ ମୋର ଗୋଟେ ହଁ ହଁ ବାସ ବାସ୍ ସେୟ ଯେ ଆମର ଗୋଟେ ଲକ୍ଷ୍ୟ ଥିଲା ଯେ ମୋ ଲାଇଫ ର ଗୋଟେ ଶିକ୍ଷକ ହେବି, ତ ମୁଁ ସେଇ ଷ୍ଟେଜ ଟାକୁ ଅତିକ୍ରମ କରିଦେଲିନି ସେଇ ସଫଳତାର ଗୋଟେ ସ ଦିଜ
ହଁ।
ମୁଁ ଆଜି ଏକ୍ସଟାବିଲିଶ ହେଇକି ଅଛି ମୁଁ ଟିଚର ହେଇି ଅଛି ସେଇଟା ଗୋଟେ ଷ୍ଟେଜ ପ ନା କି ଲକ୍ଷ୍ୟ ସେଆାର ନୁହଁ ଲକ୍ଷ୍ୟ ତ ବହୁତ କିଛି ଅଛି ମୁଁ ମ୍ୟାରେଜ କରିବି, ଘର ଗଡ କରିବି
ନାଇଁ ଆମ ହିସାବରେ ଆମେ ଚାହିଁବା ଯେ ଲକ୍ଷ୍ୟ ମିନ୍ଶ୍ ଆମେ ଗୋଟେ ଆମେ ଯୋଉ ଆମ ଗୋଟେ ଯେମିତି ଦେଖାଯାଏ ଆମେ ବସ ରେ ଗଲାବେଳେ ଯେତେବେଳେ ଗୋଟେ ଆ ଗୋଟେ କେତେ ଦୂର ଅଛି ଆମ ଡେଷ୍ଟିନେସନ ରେ ପହଞ୍ଚିବାକୁ ଯେମିତି ଆମେ ଆମର ଗୋଲ ଆମ ଗୋଲ ଟା ଆରଚିଭ କରିବାକୁ ମୁଁ କହିବି ଏଇ ଜାଗା ଟା ହେଲା ଆମର ଲକ୍ଷ୍ୟ ଆମେ ଲାଇଫ ର ସାଇକେଲ ହିସାବରେ ଛୋଟ ର ଆମେ ବଡ ହବା ବଡ ଏକାଥରେ ମ୍ୟାରେଜ କରିବା ମ୍ୟାରେଜ କଲା ପରେ ବୁଢା ହେବା ବୁଢା ହେଲା ପରେ ଅନ୍ତିମ ଯାତ୍ରା। ଇଏ ତ ଆମର ଲକ୍ଷ କ୍ଷ ନୁହଁ ୟେ ଲାଇଫ ପ୍ରୋସେସ ଆମେ କରେ ନ କରେ ସେ ଜିନିଷ ଚାଲିବ। କିନ୍ତୁ ଆମେ ନିଜ ହିସାବରେ କିଛି କରିକି କିଛି ଯଦି ଆଚିଭ୍ କରିପାରିବା ମୋ ହିସାବରେ ସେଇଟା ସକ୍ସେସ୍। ଆଉ ସକ୍ସେସ୍ ତ ଫାଇନାଲ ଯେମିତି ଆମେ କଣ କହିଲେ ସକ୍ସେ ସକ୍ସେସ୍ ହେଲା ଗୋଟେ ନେଭର ଏଣ୍ଡିଙ୍ଗ ପ୍ରୋସେସ୍। ଗୋଟେ ତାପରେ ଗୋଟେ ତାପରେ ଗୋଟେ ଏଇ ଜିନିଷ ଚାଲିଥାଏ କାହିଁକିନା ଆମେ ଉ ଯଉ ଷ୍ଟେଜରେ ଅଛି ଆମ ଏଠୁ ବି ଆଉ କିଛି ଉପରକୁ ଅଛି ଆମେ ଯଦି ଏତିକିରେ ସ୍କୁଇଚ ହେଇକି ରହିଯିବା ତମ ଲାଇଫ ଟା ଲିମିଟେଡ ହେଇଗଲା।
ହଁ ହଁ ହଁ।
ତ ମୁଁ ଚାହୁଁଛି ଆହୁରି ଆମ ପାଖରେ ସେତିକି ସାମର୍ଥ୍ୟ ଅଛି। ଭ ଭଗବାନ ଆମକୁ ସେତିକି ହିସାବରେ ତୋଳିଛନ୍ତି ଯେ ଆମେ କିଛି କରିପାରିବା। ସେ ଆମର କଳ୍ପନା ଚାଉଲା ସିଏ ତାଙ୍କ ଉ କିଛି ତାଙ୍କ ଜର୍ନିରେ ସେ କିଛି ମାନେ କିଛି ନା ଆମେ ତାଙ୍କ ନାଁ ଶୁଣିଲେ କଣ କରୁଛେ କିଛି ଜିନିଷ ଦେଖୁଛେ ହଁ ସେ ଏଇ କାମ କରିଥିଲେ। ତ ଗୋଟେ ଗୋଟେ ମାନେ କିଛି ଆଚିଭ୍ କରିଥିଲେ, ତାଙ୍କ ପାଖରେ ଯୋଉ ଭିତରେ ଶକ୍ତିଟା ଥିଲା। କି ଯୋଉ ଟ୍ୟାଲେଣ୍ଟ ଥିଲା, ସେଇ ହିସାବରେ ସେ ଯୋଉ ଜିନିଷ ଗୋଟେ ଆଚିଭ କରିପାରିଲେ ତ ସେଥିରେ ଆମେ କହିଲେ ଯେ ହଁ ଠିକ ଅଛି ସେ କିଛି ଗୋଟେ ସକ୍ସେସ୍ ମାର୍ଗରେ ପହଞ୍ଚିଗଲେ। ଏଇ ଏମ ଏସ୍ ଧୋନି ହଉ କି ଏବେ କଳ୍ପନା ଚାୱଲାଙ୍କ କଥା କହିଲି ହେଉ, ଆମର ଏ ପିଜେ ଅବଦୁଲ କଲାମ ହେଉ ତ କିଛି କିଛି ଜିନିଷ ଆମେ ସେମାନଙ୍କର ଯେତେବେଳେ ସେମାନେ କିଛି ପିକ୍ ଲେବୁଲକୁୁ ପହଞ୍ଚି ଯାଆନ୍ତି ଆମେ ତାପରେ କଣ କରୁଛେ ତାଙ୍କୁଠିକେ କିଛି ଜିନିଷ ଶିଖଉଛୁ। କିଛି ମୋଟିଭେଟ ହଉଛୁ ଠିକ ନା ନାଇଁ? ଅ ଆଚ୍ଛା ଏଇ ବିଷୟରେ ତମେ କଣ କହିବ ତାହେଲେ।
ହ। ଭାଇ ବୁନି ସେଇ ଯୋଉ ମୋଟିଭେଟେଡ ଯୋଉ କହିଲେ ଠିକ କଥା ଟା କହିଲେ ଯୋଉ ଆମେ ଆପୁପୁ ଦେ ଦେଖିକି କାହାକୁ ଗୋଟେ ଦେଖିକି ନିଜକୁ କେତେ ମାନେ ୱେଲ ଜାଗାରେ ପହଞ୍ଚେଇବାର ଅଛି। ଫାଷ୍ଟ ଅଫ୍ ଫୁଲ୍ ତ ଆମକୁ ଗୋଟେ ସ୍ୱପ୍ନ ଦେଖିବାର ଅଛି। ଗୋଟେ ସପ୍ନ ଦେଖିବା ଦେନ ପରିଶ୍ରମ କରିବା ଦେନ ଧୈର୍ଯ୍ୟ ରଖିବା। ତାପରେ ଯଦି ନିଜ ଉପରେ ଆତ୍ମବିଶ୍ୱାସ ରଖିବା ତ ଆମେ ସକ୍ସେସ୍ ହେଇପା
ହୁଁ।
ତ ଏଇଟା ଗୋଟେ ପ୍ରୋସେସ ଯେ ମାନେ ଏମିତି ସେଟା ସରି ସକ୍ସେସ୍‌ ପାଇବା ସଡ଼ିଯାଏ। ପ୍ରଥମେ ସ୍ୱପ୍ନ ଦେଖିବା ତାପରେ ତାକୁ ପୂରଣ କରିବା ତାପରେ ସେଇଟା ପୂରଣ ହଉ ହଉ ନେକ୍ସଟ ସକ୍ସେସ ପାଇଁ ନେକ୍ସଟ ସ୍ବପ୍ନ ଦେଖିବା ଆରମ୍ଭ ତ ଏଇଟା ଗୋଟେ ସାଇକେଲ ହିସାବ ଗୋଟେ ଚାଲିଥାଏ ଗତି କଡୁଥାଏ। ଅମିମିତ ଏମିତି ନୁହଁ ଯେ ଭାଇ ସଫଳତା ଗୋଟେ ମାନେ ଧନ ଅର୍ଜନ କରିବା କି ଗୋଟେ ପଦବୀ ପାଏ। ସେଇଟା ଉପରେ ସୀମିତ ନଥାଏ।
ମୋ କହିବା କଥା ସବୁ ଆମର ଯେ-ଯେ ଯୋଉ ବି ପ୍ରଫେସନ ଅଛି। ମାନେ ଗୋଟେ ଆମେ ଟିଚର ଅଛେ ଆମରି କୋଡେ କାମ ଆମେ କରୁଚେ। ଆମ ସ୍କୁଲରେ ଗୋଟେ ପିଅନ ଅଛନ୍ତି କ୍ଲର୍କ ଅଛନ୍ତି ହେଡମାଷ୍ଟର ବି ଅଛନ୍ତି। ସେମାନେ ବି ତାଙ୍କ କାମ କରୁଚନ୍ତି। ଆମେ ସବୁ ପ୍ରଫେସନକୁୁ ବି ଇଏ କରିବା ଆମେ ସକ୍ସେସ ଯିବା ଆମ ପାଖେରେ କୋଉ ଶକ୍ତି ଅଛି ଆମେ କୋଉ ପୁରୁକୁ ଯିବା କଣ ନାହିଁ ସେଇଟା ଆମ ଇଏ କଥା ଆମର କୋ ଉ ଏବେ ବର୍ତ୍ତମାନ ଆମେ କ କିଛି ଲୋକ କହିବେ ଯେ ହଁ ଠିକ ଅେ ଇଏ ଆ ଟିଚର ଗୋଟେ ଥିଲା ତ ଏଇଟା ହେଲା ସି ତାର ସେ ମାନେ ବେଳେ ବେଳେ ସକ୍ସେସ୍ ଆମର ଉପରକୁ ପଳେଇ ଆସିଲେ କିଛି ଲୋକ ଆମେ ଜିଲେସ୍ ହେଇ ଯଆନ୍ତି। କିନ୍ତୁ କିଛି ନାହିଁ ସମସ୍ତଙ୍କ ପାଇଁ ଆମେ ଭଲ ସମସ୍ତେ ବି ଆମ ପାଇଁ ଭଲ ଆଉ ସମସ୍ତଙ୍କ ପ୍ରୋଫେସନ୍ ବି ଭଲ ସେମାନେ ବି କିଛି ମାନେ ତାଙ୍କ ପ୍ରଫେସନ ରେ ଖୁସି ରୁହନ୍ତୁ। ଯଦି ଆମର କିଛି ଆଗକୁ ବଢିବାର ଅଛି ତ ଆମେ ଭଲରେ ଭଲରେ ଆଗକୁ ବଢିବା ତ ଯେମିତିକି ଆମ ସକ୍ସେସ୍ ଟା ଅନ୍ୟ କାହା ପାଇଁ ଗୋଟେ ମୋଟିଭେଟ ମୋଟିଭେସନ ଯଦି ହେଇ ପାରିଲ ତାଲେସେ ଟା ଆମର ଗୋଟେ ସକ୍ସେସବୋଲି ମାନିନବା କଥା ମୋ ହିସାବରେ ମୁ ଭାବୁଛି।
ହଁ ହଁ ନିଶ୍ଚୟ ଭାଇ। ଆମ ସଂଶିଷ୍ଟ ଯଦି ଆଉ କାହାର ଗୋଟେ ସ୍ୱପ୍ନ ହେଇପାରୁଚି ତ ତାଠୁ ବଡ ଜୀବନ ସସ୍ ନାଇଁ।
ହୁଁ। ଯାହା ହଉ ବହୁତ ଭଲ ଲାଗିଲା ଗୋଟେ ଭଲ ଟପିକ ଉପରେ ଡିସକସନ କଲେ ଆମେ ନାଇଁ କି।
ଭାଇ ନା।
ହଉ ଠିକ ଅଛି ରଖୁଚି ଆଜ୍ଞା।
ଧନ୍ୟବାଦ ଭାଇ ଆଜ୍ଞା।
ହଉ।